ହାଲୋ।
ହାଲୋ।
ହ୍ୟାଲୋ ହଁ ଭାଇ ଯୟ ଜଗନ୍ନାଥ
ହଁ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି।
ଆଜ୍ଞା ହୁଁ ହୁଁ। ମୁଁ ଘରେ ଅଛି ଏ ବର୍ତ୍ତମାନ ଆପଣ?
ହଁ ମୁଁ ଲାଇବ୍ରେରୀ ଆସିଥିଲି।
ଆଚ୍ଛା।
ହଉ ଲାଇ ସେ କେମିତି କଣ ବେନିଫିଟ ହଉଛି ଲାଇବ୍ରେରୀରେ ଆପଣଙ୍କୁ?
ହଁ ନାଇଁ ଲାଇ ବେରୀରେ ତ ମୁଁ ବହୁତ ପୁରୁଣା ଷ୍ଟୁଡେଣ୍ଟ ଥିଲ ଦୁଇହଜାର ଏକୋଇଶ ମସିହାରେ ପଢଆ ଆ ଥିଲି ଆଉ ତ ରହୁନି ଏଠି ହୋମ ଟାଉନ୍ ରେ ଏବେ ରହୁନି ତଥାପି ଯେହେତୁ ଏଇ ଜାଗାରୁ ମୁଁ ପଢିକି ଯାଇଛି ଆଗକୁ ବା ଆଗକୁ ତେଣୁ ଦେ ସେତେବେଳେ ଆସିଲେ ବି ମୋର ଇମୋସନ ଟାଇଟ୍ ରହିଯାଇଛି। ତେଣୁ ମୁଁ ଯେତେବେଳେ ଆସିଲେ ବି ଏଠି କିଛି ସମୟ କାଟିବା ପାଇଁ ବହୁତ ଭଲ ପାଏ। ଆପଣ ଲାଇବ୍ରେରୀରେ ଆସନ୍ତି?
ହଁ ମୁଁ ବି ଆସେ ଲାଇବ୍ରେରୀ ମୋର ବି ୱାନ ଇୟର କପ୍ଲିଟ ହେଲା ଲାଇବ୍ରେରୀ ଆସ ଆଉ ମୁଁ ବି ବହୁତ ତୁ ଭାଇ ଭଉଣୀ ଯୋଉମାନୋନ ମାନେ ଜବ ପାଇସାରିଲେଣି ତାଙ୍କଠୁ ଇନ୍ସପାୟାର ହେଇଛି। ଆଉ ନିଜର ପ୍ରିପାରେସନ୍ ବି ଭଲସେ ଜାରି ରଖିଛି। ଘର ସାର୍ ସେ ଦିନ ଦିନ ମୁଁ ବି ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଜବ୍ କରିକି ନିଜ କ୍ୟାରିଅର୍ ବନେଇବି।
ନିଶ୍ଚୟ ନିଶ୍ଚୟ ସେଇ ଆଶୀର୍ବାଦ ଜଲଦ ସେ ଆଶୀର୍ବାଦ ଟିକକୁ ଭଗବାନ କରନ୍ତୁ କାହିଁକି? ମୁଁ ପ୍ରଥମେ ଲାଇଭ ଯେତେବେଳେ ଆସିଲି ମତେ ବସିବା ପାଇଁ ବି ମନ ହଉନଥିଲା। ମୁଁ ମାନେ ସମ୍ପୂର୍ଣ୍ଣ ଏକ ଭିନ୍ନ ପରିବେଶ ଥିଲା। ଧୀରେ ଧୀରେ ଧୀରେ ଧୀରେ ମୁଁ ଆସିଲି ଖାଲି ବସିକି ପେପର ପଢିଲି ଦି ଦିନ ତାପରେ ମାଗାଜିନ୍ ପଢିଲି ଦୁ ଦିନ ତାପରେ ଯାଇକି ବସିଲି କେବଳ ତାପରେ ଧୀରେ ଧୀରେ ଦେଖିଲି ପିଲା କୋଉ କୋଉ ବହି ପଢୁଛନ୍ତି କୋଉଠୁ କ୍ଲାସ ନେଉଛନ୍ତି କେତେ ସମୟ ବସ ଛନ୍ତି କୋପ୍ ପ୍ରେ ପଢୁଛନ୍ତି ପଚାରିଲ ସେଇ ସମୟରେ ଯେତିକି ଜଣ ଥିଲେ ମାନେ ମତେ ଆଗକୁ ନବାରେ ସେମାନେ ବହୁତ ସାହାଯ୍ୟ ଏ ଯୁଡି ସାରି କ୍ଲକ୍ ବାହାରିଲା ପକ୍କା ଜିତୁ ଆଉ ସାର୍ଟିଫିକେଟ୍ କମ୍ପ୍ୟୁଟର ଏଇଠୁ ଆଣିବା ସାର୍ଟିଫିକେଟ୍ ଆଣିଦେବା ତ ପାଇଁ ସବୁ ବହୁତ ସେମ୍ ଧୀରେ ଧୀରେ ଧୀରେ ଧୀରେ ଏଇ ମାହୋଲ ଏଇ ଗୋଟେ ବାନ୍ଧି ହେଇଗଲି ମୁଁ ବି ଜାଣି ପାରିଲିନି ଦି ବର୍ଷ କୁଆଡେ ପଳେଇଲା।
ହୁଁ ହୁଁ ନାଇଁ ମୋର ବି ସେମିତି ହିଁ ସେମ ଆମେ ଫ ଫା ଫ ଫ ଯେତେବେଳେ ଗଲୁ ସେତେବେଳେ ବି ଭାବୁଥିଲୁ କେମିତି କଣ କରାଯିବ କେମତି କଣ ମାନେ ନୂଆ ଥିଲୁ ବିଗର ଜାଣି ପାରିଲୁ ନାହିଁ ନା କିଛି ଆ ସିନିୟର ଭାଇ ମାନେ ଥିଲେ ତାପରେ ଶିବ ସାର୍ ବି ବହୁତ ହେଲ୍ପ କଲେ ଆମକୁ
ହଁ ସିଏ ତ ଲାଇବ୍ରେରିଆନ୍ ତାଙ୍କୁ ଆମେ ଲାଇବ୍ରେରିଆନ୍ ନାଇଁ ଶିବ ଭାଇଙ୍କର ଆମେ ଆଉ ଲାଇବ୍ରେରିଆନ୍ ବୋଲି କହିପାରିବାନି କାହିଁକି ସିଏ ହଉଛନ୍ତି। ମାନେ ସେଇ ଲାଇବ୍ରେରୀର କର୍ତ୍ତା କର୍ତ୍ତା ବନ୍ଧୁ ସଖା ଗାଇଡର ମାର୍ଗଦର୍ଶକ ସବୁ ସେ ଲାଇବ୍ରେରିଆନ ଉ ହେଇକି ମଧ୍ୟ କେବେ କାହାକୁ କୌଣସି କର୍କସ ବ୍ୟବହାର ନାହିଁ। କି ତାଙ୍କ ଜୀବନରେ ନାହିଁ ବୋଲି ଗୋଟେ ଶବ୍ଦ ଆମ ପାଇବାନି।
ନାଇଁ ମୁଁ ବହୁତ ଥର ଶିବ ସାଙ୍ଗଙ୍କୁ କହିଛି ଯେତେବେଳେ ବି ହେଲ୍ପ ଦରକାର ସାରେ ଁ ଯେ କୌଣସି ବି ହେଲ୍ପ ହଉ ସାର୍ ଏ ବୁକ୍ ନାହିଁ ଏ ବୁକ୍ ଟା ଆ ଏମିତିକି ଆମେ ବୁକ୍ ନଥିଲେ ସାର୍ ଯେତେବେଳେ ଆମର ପୁସ୍ତକ ମେଳାଟା ହୁଏ ଯେତେବେଳେ ସାର୍ଙ୍କୁ କହିିବ ସାର୍ ବୁକ୍ ନାହିଁ ଏଇଟା କହେ ସାର୍ କିିକି ଆଣିକି ଦେଇଦେବେ ସେଠା ଗଟେ ଏଇଟା ପଢ ଲାଇବ୍ରେରୀ ଦେ ମାନେ ବହୁତ ହେଲ୍ପ କରନ୍ତି ତାପରେ ଲାଇବ୍ରେରୀ କେମିତି ଡେଭଲପମେଣ୍ଟ ହବ ସବୁ ମାନେ ସବୁ ଥ୍ରୋରେ ସାର୍ ସମସ୍ତଙ୍କୁ ବି ବହୁତ ଖଲ କର
କେବଳ ଯେ ଲାଇବ୍ରେରୀର ଯୋଉ ମାନେ ବହି କଥା ନୁହେଁ ଲାଇବ୍ରେରୀର ପରିବେଶ କେମିତି ସଫା ରହିବ। ଲାଇବ୍ରେରୀର ପ୍ରଶ ବୁ ବାର୍ଷିକ ଉତ୍ସବ ଟା କେମିତି ସଠିକ ଭାବରେ ପାଳନ ହବ ଆମେ କେମିତି ତାକୁ ସଫଳ ଭାବରେ ମାନେ କରିପାରିବା ପିଲା କେମତା ଆକୃଷ୍ଟ କରିପାରିବା ସେି କୁହନ୍ତି ଯେ ମୁଁ ଜଣେ ରଜା ନୁହେଁ ଏଠି ଆମେ ସମସ୍ତେ ଗୋଟେ ଗୋଟେ ରଜା ହଁ ସେ କୁହନ୍ତି ମୁଁ ଲାଇବ୍ରେରୀଆରେ ଅଛି କିନ୍ତୁ ସମସ୍ତ ତମଙ୍କୁ ନେଇକି ମୁଁ ରଜା। ମୁଁ ଏକା, ରଜା ନୁହେଁ ସେଥିପାଇଁ ସେ ବହି ବୋଲି। ନଁ ମାନେ ଗାଡେନ ହଉ ବଗିଚା ହ ହଉ ଗଛ ହଉ ପାଣି ତ ପାଣି ସୁବିଧା ହେଲା ନା ନାଇଁ ହଉ ୟୁରିନାଲ ଠିକ୍ ହେଲା ନାଇଁ ହଉ ଟଏଲେଟ ସୁବିଧା ଠିକ ହେଲା ନାଇଁ ହାଁ ହାଁ ସେ ସବୁ ମାନଙ୍କର ବସିବା ପାଇଁ କିଛି ଅସୁବିଧା ହେଲା ସେ ନିଜେ ଲାଗିକି ମୁଁ ଯେତେବେଳେ ଥିଲି ଶିବ ଭାଇ ନିଜେ ଲାଗିଥିଲେ ଆମେ ନିଜେ ଯାଇଥିଲୁ ଗୋଟେ ଜାଗାରୁ ବେଞ୍ଚ୍ ଟେବୁଲ୍ ଯୋଉ ଛୋଟ ଛୋଟ ଟେବୁଲ୍ ଗୁଡା ଆସିଛି ସେଗୁଡା କିଛି ନଥିଲା। ସେଗୁଟା ସବୁ ଶିବ ଭାଇ ଲାଗି ଜାଣିଲା ଆମେ ନିଜେ ତାକୁ ବୋହିକି ସେଟ୍ କରିଛୁ। ବହିଗୁଡ଼ା ସେ ନିଜ ହାତ୍ ରେ ସଜେଇଛନ୍ତି ଲାଇବ୍ରେରୀ। ପ୍ରତିଟି ବହି ପ୍ରତିଟି କର୍ଣ୍ଣର୍ ପ୍ରତି ଟି ମିରର୍ ପ୍ରତିଟି ଟ୍ୟାପ୍ ପ୍ରତିଟି ବାଲ୍ଟି ମାନେ କୋଉଠି କୋଉଟା ରହିବ। କେମିତି ଅର୍ଗାନାଇଜ ହବ ଗୋଟେ ଗଣେଶ ପୂଜା କେମିତି ପାଳନ ହବ ଆଉ ସରସ୍ଵତୀ ପୂଜା କେମତି ପାଳନ ହବ ହଁ ହଁ ସେ ସବୁ ସେ ନିଜେ ଏକୁଟିଆ ଏକମାତ୍ର ଲୋକ ସିଏ ସମ୍ଭାଳି ନେବେ ସିଏ ସବୁ ସମ୍ଭାଳି ନେବେ। ଉଁ ମାହୋଲ ଏଠି ନାଇଁ ପୂର୍ବରୁ ବି ଯୋଉମାନେ ଦୁଇ ଚାରି ଜଣ ଅଫିସ୍ ମଧ୍ୟ ଆସିଛନ୍ତି ବୀରେନ୍ଦ୍ର କୁମାର ଦାସ ହୁଅନ୍ତୁ ପିଆଇଟିଟିଏ। ତାପରେ ଶବର ସାର୍ ବୋଲି ଜଣେ ଆମର ଆସି ଥିଲେ ହଉ କିଏ ଗଦାଧର ସା ସାର୍ ହୁଅନ୍ତୁ ସମସ୍ତଙ୍କର ଅବଦାନ ଏଇ ଲାଇବ୍ରେରୀ ପାଇଁ ପିଲାଙ୍କ ପାଇଁ। ସବୁବେଳେ ତାଙ୍କ ମନଟା କାହିଁକି ପିଲାକ୍ ପିଲା ଆଗକୁ ଯାଆନ୍ତୁ।
ହୁଁ। ବହୁତ୍ ଖୁସି ଲାଗେ ଲାଇବ୍ରେରୀ ଯାଇକି।
ବହୁତ୍ ଖୁସି ଲାଗେ ମୁଁ ଯେବେ ବି ଯୁଆଡେ ଯାଏ ନପ୍ ପଡ଼ିଲେ ବି ମାହୋଲ ଭିତରେ ଯେଉଁ ଶାନ୍ତି ମାନେ ଅନ୍
ସେ ମାନେ ହଁ ଶାନ୍ତି ମ ନା କିଛି ସାଉଣ୍ଡ ନା କଣ ତମେ ନି ନିଜର ଆବାଜ କେବଳ ନିଜେ ହିଁ ଶୁଣିବ ଆଉ ନିଜ୍
ହଁ ନିଜ ଶବ୍ଦକୁ ନିଜେ ଶୁଣି ପାରିବ ନିଜ ନିଜକୁ ନିଜେ ଦେଖ୍ ଦେଖିପାରିବ ନିଜକୁ ନିଜେ ବୁଝିପାରିବ ନିଜକୁ ନିଜେ ଜାଣିପାରିବ ନିଜ ସହିତ କଥା ହେଇ ହବ।
ହୁଁ।
ହ ବହୁ ସବୁବେଳେ ନୂଆ ଅନୁଭୂତି ଦେଇ ଆସିଛି ଆଜି ପର୍ଯ୍ୟନ୍ତ।
ଏ ଆଚ୍ଛା ଆପଣ ଏବେ କଣ କରନ୍ତି ଆ
ହଁ ମୁଁ ବର୍ତ୍ତମାନ ଶିକ୍ଷକ ହିସାବରେ ଅଛି ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟେଡ୍।
ଆଚ୍ଛା।
ଅପର ପ୍ରାଇମୋରୀ ସ୍କୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବର୍ତ୍ତମାନ ଦୁଇ ବର୍ଷ ହେଇଗଲା। ଏଇ ଲାଇବ୍ରେରୀରୁୁ ଯାଇକି ମଣିଷ। ସେ ଲାଇବ୍ରେରୀରେ ମତେ ଡାକି ଆଣିଥିଲା ମୁଁ ଜାଣି ମଧ୍ୟ କେମିତି ଗୋଟେ ଅଜାଣା ଆକର୍ଷଣ ମୋତେ ଡାକି ଆଣିଲା ଲାଇବ୍ରେରୀ ଆସିକି ଏଇ ଭିତରେ ବାନ୍ଧି ହେଇଗଲି ବନ୍ଧନରେ ମୁଁ ନାହିଁ ସତ ଲାଇବ୍ରେରୀରେ ମୋ ମନଟା ସବୁବେଳେ ଡିଷ୍ଟିକ୍ଇ ଲାଇବ୍ରେରୀ ଖୋଲିଵାରେ ଅଛି
ଆଚ୍ଛା ହ ହୋ ହୋ ହଁ ଆ କୁ ଆମେ ବି ପ୍ରତିଷ୍ଟା ରଖି ଜାରି ରଖିଛୁ ଦିନେ ନା ଦିନେ ଭଗବାନ ବି ଡାକ ନିଶ୍ଚୟ ଶୁଣିବେ ଆମେ ଆମର ହଣ୍ଡ୍ରେଡ଼ ପରସେଣ୍ଟ ବେଷ୍ଟ ଦେଉଛୁ ଦିନେ ନା ଦିନେ ଭଗବାନ ଆମ ଡାକନ ବି ଶୁଣିବେ ଆମେ ବି ଦିନେ ଲାଇଫରେ ସକ୍ସେସଫୁଲ ମଣିଷ ହେଇ
ହ ଆଉ ଏବେ ରିସେଣ୍ଟ ଠାକୁରାଣୀ ଯାତ୍ରା ଠାକୁରାଣୀ ଯାତ୍ରାକୁ ନେଇ କିଛି କହିବେ ହ
ହଁ ହଁ ନାଇ ଫୁଲବାଣୀର ସଂସ୍କୃତି ପରମ୍ପରା ମାନେ ଏଥି ପାଇଁ ବହୁତ ଭଲ ଲାଗେ ଯେ ମାନେ ଯେତିକି ବି ଯାହା ଯେପରି ଭାବରେ ବି ହୋଇଥାଏ ମାନେ ମାନେ ଭଗବାନଙ୍କର ପୂଜାଠୁ ଆରମ୍ଭ କାମ କରିକି ଖାଇବା ପିଇବାଠୁ ଅଧିକେ ସମସ୍ତ ପ୍ରକାର ଯେତିକି ଜିନିଷ ମୁଁ ଫୁଲବାଣୀରେ ରହିଲା ବେଳ ଯେତେବେଳେ ଜାଣିଲି ଫାଷ୍ଟ ଆମେ ଗାଁ ରେ ହିଁ ରହୁଥିଲୁ ଯେତେବେଳେ ଜାଣନ୍ତି ଫୁଲବାଣୀ ରହିଲା ବେଳୁ ମାନେ ବହୁତ ବଢିଆ ତାଙ୍କର ମାନେ ହ ନେଚୁରାଲ ଜିନିଷ ବି ଫୁଲବାଣୀରେ ବହୁତ ଆଭେଲେବୁଲ ଅଛି ବହୁତ ମାନେ ପାର୍କ ଗୁଡ଼ାକ ବି ଅଛି ସାଇନ୍ସ ପାର୍କ ଏମିତି ପାର୍କ ଗୁଡା ବୁଲିବା ପାଇଁ ଭଲ ଲାଗେ ତାପରେ ନଦୀ ତାପରେ ପର୍ବତ ଏତିକି ଯେତିକି ମାନେ ନ୍ୟାଚୁରାଲ ଜିନିଷ ରିସୋର୍ସ ଯାକ ଯାହା ବି ଅଛି ଫୁଲବାଣୀରେ ମାନେ ବହୁତ ମାନେ ଗୋଟେ ନି ନିଜକୁ ଗୌରବ ମନେ କରୁଛୁ ଆମେ ଗୋଟେ କନ୍ଧମାଳର କନ୍ଧମାଳର ଗୋଟେ ମାନେ ଛୁଆ ଏଇଠି ଏଇଟା ଆମ ମାଟି ବୋଲି
ଏଇ ମାଟି ଗୋଟେ ଏମିତି ମାଟି କନ୍ଧମାଳ ମାଟି ମାଟି ଗୋଟେ ଏମିତି ମାଟି ଯେତେବେଳେ ଗଲେ ସେଥିରେ ଚୁମ୍ବକୀୟ ଗୁଣ ଅଛି। ମାନେ ଯେତେ କେବଳ ସେ ଆମ କା ଆକର୍ଷିତ କଳାଣି ମାନେ ଓଡିଶା ରେ ଏମିତି କୋଉ ଗୋଟେ ଲୋକ ନାହାନ୍ତି। ଯେ ଏ ଆମ ଏଇ ଫୁଲବାଣୀ ଅଞ୍ଚଳର ପ୍ରାକୃତିକ ନ ଏକ କାହାକୁ ଆକର୍ଷିତ କରିନି ସେ ଚିରଦିନ ଚିର କାଳ ସମସ୍ତଙ୍କୁ ଆକର୍ଷିତ କରି ଆସିଛି। ମାନେ ଯଦି ବାସ୍ତବରେ କିଏ ପ୍ରକୃତି ପ୍ରେମ ମଣିଷ ପ୍ରେମ ଗ ଗଛ ପ୍ରେମ ଫୁଲ ପ୍ରେମ ସେ ସବୁ ଶିଖି ଯଦି ପ୍ରକୃତରେ ଯିଏ ପ୍ରେମ ନ ବୁଝିଥିବା ମଣିଷଟା ଯେ ପ୍ରେମ ବୁଝିବାକୁ ଚାହିଁବ।
ତାହେଲେ ସେ ଆସି ଆସିକି ରହିବ ବହୁତ ବହୁତ ସାର୍ ଏମିତି ବି ଅଛନ୍ତି ନେ ମୁଁ ଏ ଏକ୍ଜାପଲ ହିସାବରେ କହୁଛି ମାନେ ମୋର ସାଙ୍ଗସାଥି ନିଜେ ମାନେ ବହୁ ବରଗଡରୁ ସେମାନେ ବି ଆସନ୍ତି ମୁଁ ସେମାନଙ୍କୁ ପଚାରେ ମାନେ ଗ୍ରାଜୁଏସନ କରିବା ପାଇଁ ହିଁ ଏଠି ଆସନ୍ତି କିନ୍ତୁ ସେମାନେ ଫୁଲବାଣୀରେ ରହିଯାଆନ୍ତି। କାହିଁକିନା ଏଠାର ଗୋଟେ ମାହୋଲ ଏଥର ମାନେ ଲୋକମାନେ କେମିତି ଏଥର ନ୍ୟାଚୁରାଲ ରିସୋର୍ସେସ୍ କେମିତି ଅଛି ତାପରେ ଏଥର କ୍ଲାଇମେଟ କେମିତି ବିହେଭିୟର ଲୋକମାନାନଙ୍କର କେମିତି ମାନେ ସବୁ ପ୍ରକାର ମାନେ ଏମତି ସେମାନଙ୍କୁ ବାନ୍ଧିଦିଅନ୍ତି ଯେ ସେମାନେ ଆଉ ଯାଇପାରନ୍ତିନି ଏଠୁ ଏମିତି କି ଇନ୍ କେସ୍ ଫ୍ୟୁଚର ଯଦି କିଛି ଜବ୍ ବି କରିବୁ କହିଲେ ବି ସେମାନେ ଫୁଲବାଣରେ ହିଁ ଜବ୍ କରିବୁ ସେମିତି ଭାବି ନିଅନ୍ତି ମାନେ ଆମ
ହୁଁ ଏଇ ମାଟିର ମିଠା ଏଇ ମା- ମାଟିର ମହକ ଏ ମାଟିର ଆକର୍ଷଣ ଏ ମା ମାଟିର ସ୍ନେହ ଏ ମାଟିର ଆଦର ସବୁ ନିଆରା ସବୁ ନିଆରା।
ସବୁ ସବୁ ହଁ ମାନେ ଯିଏ ଥରେ ଏଠିକି ଆସିଥିବ ସିଏ ଭୁଲି ପାରବନି ଯେ ମାନେ ତା ଲାଇଫ ରେ ଏମିତି ଗୋଟେ ସ୍ଥାନକୁ ଯାଇଥିଲି। ଯୋଉଠିକି ମାନେ ଏତେ ଖୁସି ଏତେ ଆନନ୍ଦ ସେଠର ମାଟି ପାଣି ପବନ ଏତେ ଆକର୍ଷଣ କରିଦେଇଥିଲା ଯେ ସେ ଜୀବନ ସାରା ବି ବାହାରେ ଯୋଉଠି ରହିଲେ ବି ସେ କେବେ ଫୁଲବାଣୀ ସହରକୁ ଭୁଲି ପାରବନି
ବହୁତ ହଁ ହଁ ଲୋକ ମନିଛନ୍ଦ ନିଷ୍କପଟ ଭାରି ଶାନ୍ତ ସରଳ ସ୍ୱଭାବ ଅଞ୍ଚଳର ଲୋକ କହ
ସମସ୍ତେ ସମସ୍ତେ ବହୁତ ଖୁସି ଲାଗେ ଯେ ନିଜକୁ ଗୁଟେ ଗୌରବ ଲାଗେ ଯେ ଆମେ ଫୁଲବାଣୀ ଭଳିଆ କନ୍ଧମାଳ ଜିଲ୍ଲାରେ ଜନ୍ମ ହେଇକି ନିଜ ମାଟି ପାଇଁ ବି ଆମେ ବହୁତ ନାଁ ରଖିବା ଆମେ ବି ନିଜ ମାନେ କେମିତି ଡେଭଲପ ହବ ଶିକ୍ଷିତ କେମିତି ସମସ୍ତେ
ଆମେ ଭାଗ୍ୟବାନ ବହୁତ ଲୋ ଚେଷ୍ଟା କରି ମୁଁ କହେ ଯିଏ ଈଶ୍ୱଵରଙ୍କ ଧାମରେ ଜନ୍ମ ନିଏ ସିଏ ଭାଗ୍ୟବାନ। ଆଉ ଯିଏ ଆମ ଫୁଲବାଣୀରେ ଜନ୍ମ ହେଇଛି ସିଏ ବି ଭା ଯବାନ
ସେ ଭାଗ୍ୟବାନ ତ ନାହିଁ ସେ ସୌଭାଗ୍ୟବାନ କହିଲେ
ହଁ ନିଶ୍ଚୟ ନିଶ୍ଚୟ। ଯେ ଓଡିଶାରେ ଜନ୍ମ ହେଇଛି। ମାନେ ମୋତେ ଲାଗେ ନିଶ୍ଚୟ ସବୁ ରାଜ୍ୟ ସବୁ ଦେଶ ଏଇ ବିଶ୍ଵ ବ୍ରହ୍ମାଣ୍ଡ ହଉଛି ଈଶ୍ୱରଙ୍କର ଅବଦାନ ଯୋଉଠି ଜନ୍ମ ହେଲେ ମଧ୍ୟ ଜଣେ ଭାଗ୍ୟବାନ କାହିଁକିନା ସେ ମଣିଷ ଜନ୍ମ ପାଇ ସେ ସୌଭାଗ୍ୟବାନ ନିଶ୍ଚିତ ଭାବରେ। କାହଁକି ନା ଏଇ ଏଇ ଜନ୍ମରେ ହିଁ ଆମେ ସୁଖ ଦୁଃଖ ହସ ଲୁହ ମାୟା ମୋହ ମମତା ସବୁ ଅନୁଭବ ଏକା ସାଙ୍ଗରେ ଆମେ କରିପାରୁ
ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କୁ ମତେ ବି ସାର୍ ବହୁତ କିଛି ଶିଖିବାକୁ ମିଳିଲା ଆପଣଙ୍କ ସହିତ ଖୁସି ହେଇକି ସତରେ ବହୁତ ବହୁତ ଥ୍ୟାଙ୍କ ୟୁ ସୋ ମଚ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।